ହଁ କୁହନ୍ତୁ?
ଫ୍ରୀ ଅଛ?
ହଁ ଭଲ ଅଛି।
ହୁଁ ଆଉ କଣ କରୁଥିଲେ ନା
ମୁଁ ଏବେ ମୁଁ ଏବେ ରୋଷେଇ ସାରିକି ପାଠ ପଢୁଥିଲି।
ହୁଁ ପାଠ ପଢୁଛନ୍ତି କଣ
ଲେଖୁଥିଲି।
ଓହୋ। ହୁଁ।
ପ୍ରୋଜେକ୍ଟ୍ ପାଇଁ ଲେଖୁଥିଲି
ଆପଣ ପଢୁଛନ୍ତି?
ହଁ।
କୋଉଥିରେ?
ମୁଁ ନା ନା ମୁଁ ପଢୁଛି ମାନେ ପିଲାଙ୍କୁ ପଢେଇବା ପାଇଁ ପଢୁଛି।
ଓହୋ ଜବ ପାଇଁ?
ହଁ। ଆପଣ??
ମୁଁ ବି ଏଇଠି ବସିଥିଲି ଆସିଲି ଏବେ। ମୁଁ ପଢୁଥିଲି ଆସିଲି ଏବେ ବୋଲି ଫୋନ କରେ।
ଉଁ ଆପଣଙ୍କ ଗାଁରେ ଏବେ ଲାଇନ୍ ଅଛି ସେଠି ଲାଇନ୍ ଅଛି?
ଲାଇନ୍ ଅଛି।
ବଟେ ବହୁତ ଗରମ ହଉଛିି?
ବହୁତ ଗୁଳୁଗୁଳି ହଉଛି ଆପଣଙ୍କର,?
ନା ଏଠି ଟିକେ ଥଣ୍ଡା ପଡିଗଲାଣି ବର୍ଷା ହେଇକି। ଥଣ୍ଡା ହେଇଗଲାଣି ଟିକେ ସକାଳେ ଖାଲି।
ଉଁ ହୁଁ।
କାଲି ବହୁତ ବର୍ଷା ହେଇଥିଲା ସକାଳୁ। ତାପରେ କାଉଁଳିଆ ପାଗ କରିକି ରଖିଥିଲା ଦିନ ସାରା। ଆଜି ବି ସେଇଭଳିଆ କାଉଁଳିଆ ପାଗ ଟିକେ ଆଗ ଅପେକ୍ଷା ଗୁଳିୁଗୁଳି କମିଲାଣି। ଆଉ ଆପଣଙ୍କର ସେଠି?
ଏଠି ବର୍ଷା ହେଇକିନା ବି ଗୁଳିୁ ଗୁଳି ହଉଛି। ବହୁତ ବୋଲୁ ଜମା ନାହିଁ। ହୁଁ ଗଛ ଅଛି ପ୍ରବଳ ଗଛ ହେଲେ ପବନ ଟିକେ ବି ନାହିଁ।
ଆଚ୍ଛା ଆଛା ସକାଳୁ ବି ପବନ ହୁଏନି
ସକାଳୁ ସେମିତି ସକାଳୁଳ ଟା ଭୋର ଯୋଉ ଥଣ୍ଡା ଟିକେ ଲାଗେ। ସେତିକି ଯା ନେଲେ ଆଉ ଦିନ ସାରା ଯେତେ କୋହଲା ପାଗ କଲେ ବି ପୁରା। ହଁ ଗୁଳୁ ଗୁଳିି। ଆଉ ଆପଣଙ୍କ ସେଆରେ ରଥଯାତ୍ରା କେମିତି ହୁଏ?
ରଥଯାତ୍ରା ରଥଯାତ୍ରା ତ ଆମେ ତ ରହୁଛୁ ପୁରୀ ପାଖାପାଖି ରହୁଛୁ। ତ ଆମେ ରଥଯାତ୍ରା ମୁଁ ସବୁ ବର୍ଷ ତ ଯାଏନି। ହଁ ପୁରୀ କିନ୍ତୁ ଘର ପାଖରେ ଜଗନ୍ନାଥ। ରଥ ମନ୍ଦିର ଅଛି ରଥ ଆସନ୍ତି ଗୋଟେ ଜାଗାରେ ଅଛି। ସବୁ ରଥ ଉଁ ହଁ ମାନେ ନା ସବୁ ରଥ ନାଇଁ ମାନେ। ଏଁ ଯୋଉକୁ ମାନେ ମନ୍ଦିରରେ ଯୋଉଠି ଯୋଉ ସବୁ ରଥ ଜଗନ୍ନାଥଙ୍କ ରଥ ମଅ ସୁଭଦ୍ରା ବ ବଳଭଦ୍ରଙ୍କ ରଥ ଟଣାହୁଏ।
ଉଁ ହୁଁ।
ଆଉ ଗୋଟେ ତେବେ ଜଗନ୍ନାଥଙ୍କର ରଥଯାତ୍ରରେ ଉଁ ଆମର ଇଏ ପଡେ ଉଁ ବାହୁଡା ତାଙ୍କର ଯୋଉ ବାହୁଡାଟା ହୁଏ। କଁ କହିଲେ ହଁ ସେଟା ଆମେ ଦେଖିବାକୁ ଯାଉ ଭଲଲାଗେ ବାହୁଡାରେ। ତାପରେ ଏ ଆମେ ଆମ ଜଗନ୍ନାଥଙ୍କୁ ଯୋଉ ଜର ହେଇଯାଏ ମାଉସୀ ମାଆ ମନ୍ଦିର ଯାଆନ୍ତିନି କି।
ହୁଁ।
ହୁଁ ବଢିଆ ଲାଗେ ଦେଖିବାକୁ ମତେ ବୋହୁତ ଭଲଲାଗେ। ଏ ରଥଯାତ୍ରା ଦିନ ତାଙ୍କର ଯୋଉ ସବୁ କହନ୍ତି ତାଙ୍କ ବିଷୟରେ। ଜଗନ୍ନାଥଙ୍କୁ ଜର ହେଲା ମାଉସୀମାଆ ମନ୍ଦିର ଯିବେ। ପଣ ଶୁଣିବା ବୋହୁତ ଭଲ ଲାଗେ ଆଉ ହୁଁ ଜଗନ୍ନାଥ ମହାପ୍ରଭୁଙ୍କର ରଥଯାତ୍ରା ପୃଥିବୀ ପ୍ରସିଦ୍ଧ। ଆଉ ଏଇଭଳିଆ ଏ ପ୍ରଥମ ବର୍ଷକୁ ଥରଟିଏ ମତେ ବୋହୁତ ଖୁସିଲାଗେ ଭାବିଲେ କି। ବର୍ଷକୁ ଥରଟିଏ ଜଗନ୍ନାଥ ମହାପ୍ରଭୁ ମନ୍ଦିରରେ ବାହାରିକି ସବୁ ଲୋକଙ୍କୁ ଦର୍ଶନ ଦିଅନ୍ତି। ଯେତେ ପ୍ରକାର ଦୁନିଆର ଲୋକ ଅଛନ୍ତି ସମସ୍ତେ ଦର୍ଶନ କରନ୍ତି। ଉରେ ମନ୍ଦିର ଭିତରେ ପସିକି ଦର୍ଶନ କରିବା ବୋହୁତ କଷ୍ଟ ଏତେ ଭିଡ ନୁହେଁ କି। ଆଉ ଭିତୁରୁକୁ ଛାଡିବା କେତେ ଅନ୍ଧାର ତା ଭିତରେ ଥାଏ। ପୁଣି ଦଳାଚକଟା ହେଇଯିବେ। ଆଉ ବୋହୁତ ନୁହ ବୋହୁତ ଅସୁବିଧା ହୁଏ। ତ ମତେ ହେଥିପାଇଁ ରଥଯାତ୍ରା ବୋହୁତ ଭଲଲାଗେ। ତାଙ୍କର ଦୋଉଡ଼ିକୁ ଟାଣିଲେ କୁହନ୍ତି ବୋହୁତ ପୁନ୍ୟ ହୁଏ ଆଉ ଭଲାଲାଗେ ବାକି ରଥଯାତ୍ରା ଆଉ ଅଁ ଆମେ ଯିବୁ ରଥଯାତ୍ରା ଆମେ ବେଶୀ ସେ ବୁଲିବାକୁ ପାଖବାଲା ମନ୍ଦିର ଯାଉ। ପୁରୀ ମନ୍ଦିର ଆମେ ଖାଲି ବାହୁଡାରେ ଆମେ ଯାଉ। କଣ ରଥଯାତ୍ରା ଦିନ ଏତେ ସେଠି ଭିଡ ହୁଏ। ମତେ ବୋହୁତ ମତେ ବୋହୁତ ମତେ ଭୟଲାଗେ।
କୁଁ ଭିଡ଼ରେ କିଏ ଯାଇପାରିବନି। ମୁଁ ତ କେବେ ଯାଇନି ପୁରୀ।
ଆଛା ଆଛା।
ମୁଁ କୋହୁଥିଲି ବି ଆପଣଙ୍କ ପାଖେରେ ତ ଯିବେ ଯାଉଥିବେ ସବୁବେଳେ।
ନା ଆମେ ବି ପୁରୀ ବେଶୀ ଯାଇପାରୁନା। ସେ ଜଗନ୍ନାଥ ମହାପ୍ରଭୁଙ୍କ ଡୋରି ନ ଲାଗିଲେ କଣ ଯାଇହବ। ତାଙ୍କ ଇଚ୍ଛା ଥିଲେ ଯାଇହେବ।
ହୁଁ ଆମର ତ ଡୋରି ଲାଗୁନି। ଉଁ
ଆପ ହଡି ରଥଯାତ୍ରା କେମିତି ହଏ?
ଆମର ବି ଭଲହୁଏ ଏଠି। ହୁଁ ବୋହୁତୁ ଲୋକ ବି ହୁଅନ୍ତି ବୋହୁତୁ ଭିଡ ସେଇଥିପାଇଁ ଆମେ ବି ଆମେ ବି ସେଇ ପାଖରେ ଜଗନ୍ନାଥ ମନ୍ଦିର ହେଇକିନା ଆମେ ବି ଯାଇପାରୁନୁ ସେଇ ହୁଁ ଥରେ ଅଧେ ଯାହା ଯାଉ। ରଥଯାତ୍ରା ଦେଖି।
ନହେଲେ ଏମିତି ଆପଣ ନର୍ମାଲ ଯାଆନ୍ତି ମନ୍ଦିର ବୁଲିବାକୁ ଦେଖିବେ ଦର୍ଶନ କରିବାକୁ।
ହଁ ଯାଉ ସେମିତି। ମନହେଲେ କେତେବେଳେ ପଳାଉ ଉୁଁ ବୁଲିକି ପଳେଇ ଆସେ। ଯେତେବେଳେ ଯେତେବେଳେ ମନ କଷ୍ଟ ଥିବ ସେତେବେଳେ ମୁଁ ପଳାଏ ସେଇଠିକି।
ମନ ଶାନ୍ତ ହେଇଯାଏ ନାଇଁ।
ହଁ ଆମର ଏଠି ବହୁତ ଲୋକ ବାହୁଡ଼ା ରେ ବି ହୁଁ ହୁଅନ୍ତି। ବହୁତ ଭଲ ବି ହୁଏ ସବୁ ପର୍ବପର୍ବାଣୀ ଏଠି। ଭଲ ହଉଛି।
ହୁଁ
ହୁଁ
ମନ୍ଦିର ଦର୍ଶନ ଜଗନ୍ନାଥଙ୍କ ମନ୍ଦିର ଜଗନ୍ନାଥ ମନ୍ଦିର ଦର୍ଶନ ବେଶୀ ଭଲ ଲାଗେ ନା ରଥଯାତ୍ରାରେ ଦେଖିଲେ ବେଶୀ ଭଲ ଲାଗେ?
ରଥଯାତ୍ରା ବେଶୀ ଭଲ ଲାଗେ।
ହଁ
ହଁ ଆମେ ତ ଯାଇପାରୁନା ହଁ ହଉଛି ସେତେବେଳେ ଠାକୁର ଚାହିଁବେ ସେତେବେଳେ ଯାଉ ଆଉ ଆମ ଇଚ୍ଛାରେ ଆମେ ଇଏ କରିପାରିବା କି?
ଠିକ୍ କହିଲେ।
ଆମେ ଭିତରେ ଖାଲି ରହିଯାଉଛୁ ବୋଲି ଜଙ୍ଗଲ ଏରିଆ ଟା। ହୋଉଛି କୁଆଡେ ଯାଇପାରୁନୁ ସାଇବି ସାଇ ସବୁ ବାହାରେ। ସାଇ ଭିତରେ ଆଁ ଆମେ ପୁରା ଭିତରେ ରହିଯାଇଚୁ ତ ସାଇଠୁ ଅଲଗା ସବୁ ସାଇ ମାନେ ସବୁ ଭିତରେ ରହି ଯାଇଛନ୍ତି। ଆମେ ଟିକେ ଦୂରରେ ରହିଛୁ।
କାହିଁକି?
ବାପା ଫରେଷ୍ଟ ଅଫିସିରେ ଜବ୍ କରିଛନ୍ତି ତ ସେଇଥିପାଇଁ ହଉଛି ଆମେ ଟିକେ ଭି ତର ଆଡେ ରହିଯାଇଛୁ। ହୁଁ ସାଇ ଫାଇରେ ରହିଥିଲେ ଆମେ ଟିକେ ଜାଣିଥାନ୍ତୁ କଣ ପର୍ବପର୍ବାଣି ସାଙ୍ଗସାଥି। ଏଇରା ସବୁ ଟିକେ ଭଲରେ ଇଏ ହେଇଥାନ୍ତା।
ଚା ଚା
ହୁଁ
ବାପା କଣ ଚାକିରୀ କରନ୍ତି?
ହଁ ଫରେଷ୍ଟ ଡିପାର୍ଟମେଣ୍ଟ ରେ ଅଛନ୍ତି।
ଆଚ୍ଛା ଆଚ୍ଛା।
ଆଜ୍ଞା।
ଆଉ କଣ କୁହନ୍ତୁ ଆଉ। ଆଉ ରଥଯାତ୍ରରେ ଏ ଭଲ ଘରେ ସବୁ ଭଲ ଖାଇବା ପିଇବା ହୁଏ ନାଇଁ।
ହଁ ସେମିତି ପିଠାପଣା ସବୁ ହୁଏ। ବୋଉ ରହିଲେ ସିଏ କରେ ନହେଲେ ଆମକୁ ତ ଆସିନି।
ଅ ହଁ ନା ରଥଯାତ୍ରାରେ ଗଲେ ବହୁତ୍ ପୁଣ୍ୟ ହୁଏ ଜଗନ୍ନାଥଙ୍କୁ ଦର୍ଶନ ବହୁତ ପୁଣ୍ୟ ତାଙ୍କ ମୁହଁ ଦେଖିଦେଲେ ଆମ ଆଖିରୁ ଢଳଢଳ ଲୁହ ବୋହି ପଡେ।
ହଁ
ଆମର ବି ତାଙ୍କର ଆଳତିରେ ଜଗନ୍ନାଥ ମହାପ୍ରଭୁଙ୍କ ଯୋଉ ଆଳତି ହୁଏ ମୋ ଦେ ମୋ ଦେହ ଟାଙ୍କୁରି ଉଠେ। ମତେ ଲାଗେ ସିଏ ମତେ ସବୁ ଦେଖି ପାରୁଛନ୍ତି ମୁଁ କଣ ମୁଁ କିଏ। ହଁ ତାଙ୍କ ଆଗରେ କିଛି ନୁଚେଇ ଭଲ ଲାଗେନି। ଯିଏ ଯିଏ ମାନେ ବନେଇ ଚନ୍ତି ଜଗନ୍ନାଥଙ୍କୁ
। ତାଙ୍କରି ସିଏ ତ ଜଣେ ତାଙ୍କରି ଆଗେ ସବୁ ଦୁଃଖ କଷ୍ଟ କହିବା।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
ସବୁଠୁ ଭଲ ଲାଗେ ଜଗନ୍ନାଥଙ୍କୁ ଯୋଉ କାରିଗର ଟି ବନେଇଛନ୍ତି କେମିତି ତାଙ୍କୁ ବନେଇଛନ୍ତି ତାଙ୍କ ଆଖି ଦୁଇଟି ଏତେ ବଡ ବଡ ଆଖି। ଖଣ୍ଡିଆ ହାତ ଯାହେଲେ ତାଙ୍କ ଆଗରେ ଠିଆ ହେଇଗଲେ ଯେମିତି ଲାଗେ ସିଏ ଆଉ ମୁଁ ଏକ୍। ହେଇଯାଇଚୁ। ସେ ମତେ ମୋର ଏଇଟା ମୋର ଅନୁଭୂତି। ଆପଣଙ୍କୁ କେମିତି ଲାଗେ?
ମତେ ବି ସେନ୍ତି। ମୁଁ କଣ ଆଉ କହିବି ତାଙ୍କ ବିଷୟରେ।
କୁହନ୍ତୁ କିଛି ଅନୁଭୂତି କୁହନ୍ତୁ ଜଗନ୍ନାଥ ମହାପ୍ରଭୁଙ୍କ ବିଷୟରେ କିଛି ଅନୁଭୂତି କୁହନ୍ତୁ।
ଅନୁଭୂତି ମୋର ସେମିତି ମାନେ ଯେତେବେଳେ ମୁଁ ଦୁଃଖରେ ଥିବି ମାନେ ବହୁତ କଷ୍ଟ ମାନେ କେହି ଉଁ ଗୋଟେ ମାନେ ଅସୁବିଧାରେ ପଡ଼ିଥିବି ମୁଁ ତାଙ୍କୁ ମାନେ କହିଦିଏ। ମାନେ କହିଦିଏ ତାଙ୍କୁ। ତାପରେ ମତେ ଟିକେ ମୋ ମନ ଟା ଟିକେ ହାଲକା ଲାଗେ।
ନିଶ୍ଚିନ୍ତ ଭାବରେ। କାରଣ କେହି ଜଣେ ଦର କାର ଆମେ ଯାହାକୁ କହିକି ମନ ଖୁସି ହଉ। ଆ ଅପ୍ ଆପଣ ବି କୁହନ୍ତି ନାଇଁ?
ହଁ। ମୁଁ ତାଙ୍କୁ କହିଦିଏ। କାନ୍ଦ ବି ଲାଗେ ବହୁତ ମୁଁ କାନ୍ଦି ପକାଏବି ତାଙ୍କ ଆଗରେ। ମୋର ଯେତେବେଳେ ପ୍ଲସ ଟୁ ରେଜଲ୍ଟ ଆସିଲା ମୁଁ ସେତେବେଳେ ହଉଚି ବହୁତ କାନ୍ଦିଚି। କାହିଁକି ଏତେ କମ ମାର୍କ ରହିଲା। ତାପରେ ମୁଁ ବି କହିଲି ଭଗବାନ ଯାହା କରନ୍ତି ଭଲ ପାଇଁ।
ପରିଶ୍ରମ କରିଥିଲେ ଭଗବାନ ଆଉ ଟିକେ ଖୁସି ହେଇଥାନ୍ତେ।
ହୁଁ।
ହଉ ତାହେଲେ ମୁଁ ତାହେଲେ ରଖୁଛି ଟିକେ। ପରେ ପୁଣି କଥା ହବ?
ହଉ ରଖୁଚି।
ହଁ।
ହଁ। ।
ଆପଣ କାଟି ଦିଅନ୍ତୁ।